ଏଟା କଣ? ଗଲ ମ କଥା ମୋ ଠୁ କିଛି ଶିଖିଲେ? ଆଉ କଣ କରୁଛନ୍ତି?
ବସିଛୁ ଆରେ
ଆଚ୍ଛା ସନ୍ଧ୍ୟାବେଳେ ଖାଇସାରିଲେଣି?
ଖାଇଛୁ।
କଣ ଖାଇଛନ୍ତି? ଆଛା ପାସ୍ତାଡେ କେମିତି ହୁଏ ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ ପ୍ରଥମେ ପାସ୍ତାକୁ ପାଣି ଆଗ ହ୍ୟାଲୋ
ହଁ କୁହ ଶୁଣୁଛି।
ମୁଁ ହେଲେ ପ୍ରଥମେ ପାଣି କୁ ଗରମ କରିକି ସେଥିରେ ଟିକେ ତେଲ, ଆଉ ଟିକେ ଲୁଣ
ଦେଇ ସରିଲାପରେ ହଁ କୁହନ୍ତୁ?
ପାସ୍ତା ପଡିଶା ସେ ସିଝିଯିବ ତାକୁ ତାପରେ ଗୋଟେ ଜାଗାକୁ ଛାଣିଦେଲା ପରେ କଡେଇରେ ତେଲ ତେଲ ପ ପେଇକି ତାପରେ ପିଆଜ ତାପରେ ଆମର କ୍ୟାପସିକମ ଲଙ୍କା ପକେଇ ସାରିଲା ପରେ ସେଥିରେ ପାସ୍ତା କୁ ପ ପକେଇଦବ ତାପରେ ମସଲା ଗୁଣ୍ଡ ପ୍ କେ ପକେଇଦବ ଲୁଣ ତାର ଫେଣ୍ଟିଲା ପରେ ଖାଇବା ଆଉ ପାସ୍ତା।
ଆଛା ମାନେ ତାହେଲେ ବହୁତ ପ୍ରକାର ପାସ୍ତା ଅଛି ଯିଏ ଯାହା ପସନ୍ଦ ଅନୁ ସିଏ ଯେମିତି ପାସ୍ତା କରିପାରିବ ଆଉ ନାଇଁ କି।
ଜି ସେଇ ଯ ଯୋଉ ଆସ୍ତା କରିକି ଖାଇପାରିବ ଯୋଉ ଶୈଳୀ
ଆଛା। ନଁ ମୁଁ କହିବା କଥା କି ଅ ମାନେ ଗଙ୍ଗଲି ଆପଣଙ୍କବୋଧେ ରଷ ସେ ମାନେ ରେସେଇ ବାସ ଜାଣିିଛନ୍ତି ରଷେଇ ବାସ୍
ଫାଷ୍ଟ ଫୁଡ୍ ରୋଷେଇ ଆସିଛି ଆଉ କିଛି ସେମତି ଶିଖୁଛି ଆଉ।
ମୁଁ କହିଲି ଆଉ ତୁ ଭଲ
ଭଲଉ ଆପଣଙ୍କୁ କଣ ରୋଷେଇ ଆସିଛି?
ମତେ କିଛି ଆ ସେମତି ତ କିଛି ନାଇଁ ନର୍ମାର୍ଲି ମୁଁ ନନଭେଜ ଭେଜ ଯାହାବି ଅ ସବୁ କିଛି ଆସେ। ଏମିତି ଆଉ ଆଉ।
ଆମର ଯୋଉ କ ଆଗୁ ଆପଣ କଣ ଇଠା କରିଥିଲେ।
ନୋଗୁଁ ପୋଡପିଠା ହେଇଥିଲା ବରା ହେଇଥିଲା ଚକୁଳି ହେଇଥିଲା
ପୋଡ ପିଠା ଟା କେମିତି ହୁଏ ଆପଣ ଟିକେ ମତେ ସେୟାର କରିବେ କି?
ହଁ ପୋଡପିଠା ତ ଦି ପ୍ରକାର ହୁଏ ଗୋଟେ ସୁଜିରେ ହୁଏ ଗୋଟେ ଚାଉଳରେ ହୁଏ କୋଉଟା କହିବି।
ଆ ଚାଉଳରେ ହିଁ କରୁ
ଆଚ୍ଛା ଦେଖ ଚାଉଳରେ ଯୋଉ ହୁଏ ଚାଉଳକୁ କଣ କରିବେ ଯୋଉ ଆମର ଗ୍ରାଇଣ୍ଡିଙ୍ଗ କରିଦେବେ ଆଣ ଟାଇପ ର ତା ଦେହରେରେି କରିବେ ତମର ଯାହା ଦରକାରତି ଅଳେଇ ଯୋଉ ଗୋଲମରିଚ ତେଜ ପତ୍ର ସେଗୁଡା ପକେଇବେ ଗୋଳେଇବେସ୍ ତାକୁ କଣ କରିବେ ଗୁଡ ଗୁଡକୁ ଗରମ କରି ତା ଦେହରେ ଢାଳିବେ ପା ଗୁଡ ମିକ ସାରିଲା ପର୍ଯ୍ୟନ୍ତ ତାକୁ ଗୋଳେଇବେ ଗୋଳେଇ ସାରିଲା ପରେ ପ୍ରେସର କୁକର ରେ କଣ କରିବେ ନା ତଳେ ଭଲସେ ଘିଅ ଗୁଆଇ ଘିଅ ଟିକେ ଦେଇ ଦେଇେଇ କଦଳୀ ପତ୍ର ବସେଇକି ଓଜାରଦେବେ ତାପରେ ପ୍ରେସର କୁକର ରୁ ଯୋଉ ହୁସିଲ ଟା ନୁହେଁ ହୁସିଲ ଟାକୁ କାଢଦେବେ କାଢିଦଲା ପରେ ପନ୍ଦର ମିନିଟ ପରେ ଆପଣଙ୍କର ପୋଡ
ପ୍ରେସର କୁକରରେ ପରଫେକ୍ଟ ହବ?